ହାଲୋ ହୁଁ।
ହଁ କଣ କରୁଛ?
ଏଇ ମୁଁ ବସିଥିଲି ଆଉ
ମୁଁ ବି ବସିଚି ଆଉ।
ହୁଁ ହୁଁ ଉ ଘରେ ସବୁ ଭଲ ଅଛନ୍ତି?
ହଁ।
ହୁଁ ହୁଁ।
ଭଲ ଅଛନ୍ତି ଆଉ ତ ଆଉ କଣ କହିଥାନ୍ତ? ଖୁଦୁରୁକୁଣି କଥା କଣ କହୁନ।
ଓହଁ ହେଟି ଜାଣିନଥିଲୁ ନା ତୁ ଜାଣିଲୁ ନା? ଅ ଆକଚୁଲି କଣ କହିଲୁ? ତପୋଇଙ୍କର ଯ ତାଙ୍କର ଯୋଉ ସାଧବ ଆଗରୁ କଣ ଥିଲା ଆଗରୁ ସବୁ ସାଧବ ପୁଅ ମାନେ ହେଲା ବାଣିଜ୍ୟ କରିବା ପାଇଁ ସେ ବାହାର ଦେଶକୁ ଯାଉଥିଲେ ସବୁ। ଆଗରୁ ସବୁ କଉଥିରେ ଯା ଯୋଉ ଡ଼ଙ୍ଗାରେ ଯାଉଥିଲେ ଡ଼ଙ୍ଗା ନଉ ପଡ଼ିଏ କରି ସ ଯାଉଥିଲେ ନା ଆଗରୁ ତ ଏମିତି ନଥିଲା ଏଇ ଯୋଉ ଏବେ ବେ ଯୋଉ ଅଛି ସିପ୍ ଅ ସେ ଯୋଉ ନଥିଲା ଆଗରୁ ସବୁ ଯାଉଥିଲେ ସେଇତ ଡଙ୍ଗାରେ ହେଲା।
ହଁ।
ଯୋଉ ତାଙ୍କ ସାତ ଭାଇ ମାନେ ତା ତାଙ୍କ ସାତ ଭାଇ ମାନେ ଯୋଉ ତାଙ୍କର ଗୋ ସାତ ଭାଇ ସେମାନେ ଥିଲେ ଆଉ ଇଏ ଗୋ ଟେ ଭଉଣୀ ଥିଲା ହେଲା।
ହଁ।
ତାକୁ ବହୁତୁ ଭଲପାଆନ୍ତି ଆକୁ ତଅପୋଇକୁ।
ହଁ।
ବହୁତ ଭଲ ପାଉଥିଲେ ଯେତେବେଳେ ସେ କଣ ହେଲା କହିଲୁ ଯେତେବେଳେ ଏମାନେ ତା ବା ତାଙ୍କ ବାପା ମା ଥିଲେ ହେଲା ବା ଯୋଉ ତପୋଇର ଯେତେ ବାପା ମା ଥିଲେ ତାଙ୍କୁ ବହୁତ ଭଲ ପାଇବା ଦଉ ଇଏ ହେଲା ସେ ତପୋଇ ମତେ ତପୋଇ ଯେତେ ତଅପୋଇ କହିଲେ କି ଆଉ ମତେ ଗୋଟେ ଚାନ୍ଦ କରିମା ସୁନା ରୂପାର ନା ରୂପା ନା ସୁନାର ଗୋଟେ ଚାନ୍ଦ ଦରକାର ସେ କହିଲା ହେଲା।
ହଁ ହଁ।
ସେ ଜିଦି କଲା ମୋ ଚାନ୍ଦଟେ ଦିଅ ନହେନେ ମୁଁ ତା ରୁଷିଲା ସିଏ ହେଲା ତାପରେ ତା ପାଇଁ ତା ପାଇଁ ଗୋ ଚାନ୍ଦ ଅଧା ଚାନ୍ଦ କରିଥିଲେ ତା ବାପା ତା ମା ନା ବାପା କିଏ ମରିଗଲେ। ତାପରେ ଯେତେବେଳେ ପୁରା ଚାନ୍ଦ ହେଲା ତାଙ୍କ ବାପା ଦି ଜଣଙ୍କ ତାଙ୍କ ବାପା ମା ଦି ଜଣଯାକ ମରିଯାଇଥିଲେ ସେତେବେଳକୁ ହେଲା।
ଓହୋ।
ତାପରେ ତାଙ୍କ ଭାଇ ମାନେ ଥିଲେ ସାତ ଭାଇ ଥିଲେ ସାତ ଭାଇ ମାନେ କଣ କହିଲୁ ସେଇଠୁ ସାତ ଭାଇ ମାନେ ବାଣିଜ୍ୟ କରିବା ପାଇଁ ଯାଆନ୍ତି ସବୁ ଥର ହେଲା। ସେଥର ବି ସେମିତି ସେ କ ତାଙ୍କୁ ତା ତାଙ୍କ ଭାଉଜ ମାନଙ୍କ ହାତରେ ଛ ସାତ ଭାଉଜ ଯିଏ ଥିଲେ ତାଙ୍କ ହାତରେ କହିଲେ ତପୋଇର ସବୁ ଦେଖାଶୁଣା ତମେ କରିବ ହେଲା ଦେଖାଶୁଣା କରିବ କହିକି ତାକୁ ଛାଡି ଦେଇକି ସେମାନେ ପଳେଇଲେ ବାଣିଜ୍ୟ କରିବା ପାଇଁ କରିବା ପାଇଁ ଯେତେବେଳେ ପଳେଇଲେ ଇଏ ମାନେ ସମ ତା ଲୋକ ଜଣେ ତାଙ୍କର ଜଣେ ଥିଲା ତାଙ୍କ ଗାଁର ଜଣେ ଯୋଉ ଇଏ ଲୋକ ନଥାନ୍ତି ଯୋଉ ମାନେ ଭାରି ହଇରାଣ କରନ୍ତି ଆସିକି ଶିଖେଇ ଦିଅନ୍ତି ଏମିତି ସେମିତି କରନ୍ତି ଜଣେ ସେମିତି ବୁଢୀ ଲୋକ ଥିଲା ସିଏ ଆସି କହିଲା ଦେଖେ ତାଙ୍କୁ ତୋ ନଣନ୍ଦକୁ ତୁ କଣ ପାଇଁ ଏତେ ଭଲ ପାଇବୁ ସେମାନେ ତ ସାତ ଭାଇ ତ ନାହାନ୍ତି ସେ ତତେ ସେଇଟା କରାଉଛି ଏଇଟା କାମ କରଉଛି ସେତେ କାମ କରଉଛି ତ ତମେ ତମେ ତାକୁ ତମେ ତାକୁ ମାନେ ବଣ ରେ ଛାଡି ଦିଅ ସେ ତାକୁ ଛେଳି ଚରେଇବା ପାଇଁ ଛାଡି ଦିଅ ହେଲା।
ହଁ।
ତାପରେ ସେ ସମସ୍ତେ ତା ସାନ ତା ସାନବୋଉ ଯିଏ ଥିଲା ସେ ବହୁତ ଭଲ ଥିଲା।
ହୁଁ।
ତ ଏଇ ଆଉ ଯୋଉ ଆଉ ଯୋଉ ଛଅ ଜଣ ରହିଲେ ତାକୁ ବହୁତ ହଇରାଣ କଲେ ତାକୁ କୁ ନେଇକି ତାକୁ ଖାଇବା ପାଇଁ ଦେବେନି ତାକୁ ହଁ ମାନେ କଣ କରିବେ କହିଲୁ ଛେଳି ନେଇକି ଛେଳି ଦେବେ ଯାଇକି ତୁ ବଣରେ ଚରା ଚରେଇବା ପାଇଁ ତାକୁ କହିବେ।
ହଁ।
ଏମିତି କରିୁଥିଲେ ବହୁତ ହଇରାଣ କରିୁଥିଲେ ଇଏ ଯେତେବେଳେ ସବୁଦିନ ସବୁଦିନ ସବୁ ସମସ୍ତଙ୍କର ପାଳି ଦିନେ ଦିନେ ଥିଲା ଖାଇବା ଖାଇବା ଦବାର ହେଲା। ଯେତେବେଳେ ସା ସମସ୍ତେ ସମସ୍ତେ ଦଉଥିଲେ ଖାଇବା ଯେତେବେଳେ ସାନ ବୋଉ ଦଉଥିଲା ସେ ସବୁ ଭଲ ଖାଇବା ଦଉଥିଲା। ଆଉ ପୂର୍ବରୁ ଯେତିକି ଜଣ ତାଙ୍କର ଭାଉଜ ଥିଲେ ସେମାନେ ତାକୁ ଖାଲି କଣ କହିଲୁ ଉଁ ମାନେ ହଁ ଭାତ ଦେବେନି ଖାଲି ବାଲି ଦେଇ ତା ଭିତରେ ବାଲି ଥିବ ଖୁଦ ଖୁଦ ଖାଇତେ ଦେଇଥିବେ ଏମିତି ଖାଇତେ ଦ ଦେଉଥିବେ ତାକୁ। ଆଉ ସାନ ବୋଉ ଯିଏ ତାକୁ ପେଟ ପୁରା ଭାତ ଖାଇତେ ଭାତ ଦଉଥିବ ସବୁ କିିଛି ଦଉଥିବ ସେଦିନ। ରା ଏମିତି ଗଲା ଏମିତି ଗଲା କେତେ ବର୍ଷ ଗଲା ଯେତେ ବାଣିଜ୍ୟ କରିକି ତ ସାତ ଭାଇ ଫେରିଲେ ହେଲା। ଏ ସେତେବେଳେ ବହୁତ କଷ୍ଟ ପାଇଛି ନା ସେତେ ଦିନ ସାର ଏମିତି କଷ୍ଟ ପାଇବ ବଣରେ ଯାଇକି ରହିବ। ଝେଳି ଚରେଇବ ଭାରି ବହୁତ କଷ୍ଟ ପାଇଲା। କଷ୍ଟ ପାଇଲା ପରେ ସେ ତାର ଓସ ଗୋଟେ ପୂଜା ମାନେ ପୂଜା କରିବ ବୋଲି କହିଲା। ଠାକୁରଙ୍କୁ ଡାକିଲାଗି ଆଉ ମୁଁ କେମିତି ଏଠୁ ମୁକ୍ତି ପାଇବି ମତେ ମୁଁ ଏତେ କଷ୍ଟ ପାଉଛି। ହେଲା।
ହଁ।
ତାପରେ ଏମିତି ହେଲା। ତ ସେ ଠାକୁରଙ୍କୁ ଡାକିଲେ ସେଇଟୁ ଓଷା କଲା ଯୋଉ ସେଇ ଏଇ ଯୋଉ ଆମେ ଯୋଉ ଖୁଦରୁକୁଣି ଓଷା ନୁହଁ ସେମିତି ସେ କଲା ଏଇ ଓଷା କଲା ସେତେବେଳେ ସେ ସେତେବେଳେ ଠାକୁରଙ୍କୁ ମାନେ ବ ମାନେ ବର ପାଇଲା। ସେ କହିଲେ ତୁ ଯାହା କହିବୁ ସେୟା ହବ ଯେତେବେଳେ ଠିକ ତା ମାନେ ଇଏ ଯେତେବେଳେ କାନ୍ଦୁଥିଲା ବଣରେ କାନ୍ଦୁଥିଲା ବସିକି ହେଲା। ବଣରେ କାନ୍ଦୁଥିଲା। ତା ସାତ ଭାଇ ସେତେବେଳେ ଆ ଥିଲେ ବାଣିଜ୍ୟ କରିକି ଫେରିକି ଆସିଲେ ଫେରିକି ଆସିଲେ ଯେତେବେଳେ ଆକୁ ଦେଖିଲେ।
ହୁଁ।
ହଁ ମାନେ ଦେଖିଲେ କି ଆଉ କିଏ ଗୋଟେ ଜଙ୍ଗଲରେ କାନ୍ଦୁଛି ସେ ଶୁଣାଗଲା କାନ୍ଦୁଛି ବୋଲି କାନ୍ଦୁଛି ତ ତା ପାଖକୁ ଇରେ ଭାଇକୁ ଧରି କାନ୍ଦିଲା କି ଆଉ ମତେ ଏମିତି ବହୁତ ହଇରାଣ କରୁଛନ୍ତି ମୋ ଭାଉଜ ମାନେ। ଆଉ ତ ସେ ତ ସେ କହିଲା କି ହଉ ଠିକ ଅଛି। ତୁ ଜଣ ଜଣକୁରୁ ଡାକେ ଯିଏ ତୋତେ ହଇରାଣ କରିଛନ୍ତି ତାଙ୍କ କଥା ସବୁ ତୁ ତ ଯାହା ହେଇଛ ତାକୁ କରିବୁ ସେବେ ହେଲା
ଓହୋ
ସମସ୍ତେ ଜଣେ ଜଣ କରି ସବୁ ଭାଉଜ ଆସିଲେ ତାପରେ ଜଣେ ଜଣ କରି ସବୁ ଭାଉଜ ଆସିଲ ସେ ସମସ୍ତଙ୍କର ନା କରର ବଉଳି କାଟିଦେଲା ହେଲା
ସମ ଆଉ ସାନ ଭାଉଜ ସାନ ଭାଉ କିଛି କଲାନି ସାନ ଭାଉଜକୁ କୁଣ୍ଡେଇକି ମାନେ କାନ୍ଦିଲା ଆଉ କହିଲା କି ଆଉ ହୁଁ ମୁଁ ତମେ ମତେ ବହୁତ ସାହାଯ୍ୟ କରିଛ ବହୁତ ଇଏ କରିଛ ସେ ବହୁତ ଖୁସି ହେଲା ତାକୁ ତାକୁ ତାକୁ ବି ଦେଖିବୁ ବହୁତ ଖୁସି ହେଲା ତାପରେ ସାତ ଭାବ ଆଉ ଯୋଉ ଟିକେ ଭାବଉ ଛଅ ଜଣ ଭାବୁଥିଲେ ତ ସେମାନେ ତାଙ୍କ ସାତ ଭାଇ ମାନେ ବାଟି ଦେେଲେ ତାଙ୍କୁ ତାଙ୍କ ଘରୁ ତାଙ୍କ ଗାଁ ନିଜ ତା ବାପ ଘରୁ ବାଟେଇଦେଲେ
ଓହ
ସେ ସବୁ ପଳେଇଲେ ତାଙ୍କ ବାପା ଘରକୁ ତାପରେ ପଳେଇଲେ ପଳେଇିଲଲେ ଇଏ ତାଙ୍କର ଏଇଠି ଖୁସିରେ ରହିଲେ ଆଉ
ହ
ତାପରେ ବି ଆହୁରି କେତେ ବଡ ଗୋଟେ ଭ କଣ ହେଇଥିଲା ମୋର ଆଉ ମନେ ନାହିଁ ସେ
ଯେତିକି ଜାଣିଥିଲି ତତେ କହିଲି ଆଉ
ହଁ ତମର ଫେବରେଟ ପିଠା କଣ
ମତେ ମତେ ଖାଇବା ପାଇଁ ଭଲ ଲାଗେ ଆରିଶା ପିଠା ପିଠା ଆଉ ପୋଡ ପିଠା ଏଇ ଛେନା ପୋଡ ଖାୟା ପାଇଁ ଭଲ ଲାଗେ ନା ନାଇଁ ତୋ
ହଁ ଅଛ ଆପଟ ବଢିଆ ଲାଗେ ଖାସ କରି ସେ ଯୋଉ ପୋଡା ପାଟା ଉପର ଟ
ହଁ ନା ମତେ ବି ସେଇଟା ଭଲ ଲାଗେ ଛେନା ବଡ ଆଉ ରହିଲା କଣ
ମତେ ଭଲ ଲାଗେ
ଏଣ୍ଡୁରି ପିଠା ଭଲ ଲାଗେ ଯୋଉ ହଳଦୀ ପକେଇ ଯୋଉଟା ହଳଦୀ ପତ୍ର ଯୋଉଟା କରନ୍ତି ସେଟା ଏଣ୍ଡୁରି ପିଠା ନା
ଘଁ ସେଇଟା ବା
ସେଇଟା ନା ହଁ ସେଇଟା ଭର ବାସ୍ନା ହୁଏ ଯୋଉ ହଳଦୀତ ଯଉ କନ୍ତି ସେଇଟ ବାସ୍ନାଟା ପାଇଁ ଖାଇଥା ଅଧିକ ଭଲ ଲାଗେ ନା
ହଁ ସେଟା ବଢିଆ ଲାଗେ
ମତେ ବି ସେଇଟା ଭଲ ଲାଗେ ଆଉ ରହିଲା କଣ ପିଠା କେତେ ପ୍ରକାର ପିଠା ଅଛି ନା କଣ ପିଠା କେତେ ପିଠା ଖ ଖାଇବୁ ତୁ
କଣ
ହୁନି ବହୁତ ପ୍ରକାର ପିଠା ଅଛି ମତେ ତୁ କେତେଟା ପିଠା ନା କହ ଜାଣିଛୁ ମତେ ଟିକେ କହନି
ଓ ପିଠା କକେରା ପିଠା ମଣ୍ଡ ପିଠା ଛଣା ପିଠା ଇଟିଲ କଜିିର କାକରା ଛେନାର କାକେରା ତାପରେ ଚକୁଳି ପିଠା ଚିତଉ ପିଠା
ଅଁ
ତାପରେ ଆଉ ହେଲା ଯୋଉ ମଟର ର ଯୋଉ ଆଳୁ ର ପିଠା ଯୋଉ ଭିତରେ ଦିଆ ହେଇଥିବ
ଯୋଉ ମସଲା ଦିଆ ହେଇଥିବ ଭିତରେ ତ ହଁ ସେଇଟା ଖାଇତେ ଭଲ ଲାଗେ ମୁଁ ଥରେ ଖାଇଛି କୋଉଠି ଉଠି
ହଁ ସେ ପାପାଲି ବୋଉ ଯାଇଥିଲେ ନେଇ ଯାଇନଥିଲେ କି ଆମ ପାଇଁ
ହଁ ହଁ ନା ମୁଁ ଖାଇଛି ବୋଧେ
ହଁ କାଇଚ ପା
ହଁ
ହୁଁ ଆଉ କଣ ରହିଲା ପିଠା
ଆଉ କଣ ପିଠା
ଆହୁରି ବହୁତ ପ୍ରକାର ପିଠା ଅଛି ଏବେ କଣ ଆଉ ମନେ ପଢିବ
ହୁଁ
ଆଉ କଣ କହ ମୁଣ୍ଡ ବିନ୍ଧା ହେଲାଣି ନା
ହୁଁ ହୁଁ
ଗୋପି ଗ ବିି ମୁଣ୍ଡ ବିନ୍ଧା ହେଲାଣି
ଆଉ
କାଲି କଥା ହବା ନା।
ହଁ କାଲି ବି କଥା ହେବା
ହଉ ହ
ହଁ ସବୁଦିନି ତିନି ତିନିଥର କଥା ହେଇଯିବ ଆଉ
ହଁ
ହୁଁ
ଆଉ କଣ କୁହ
ଆଉ ରହିଲା ତୁ କଣ କଣ ପର୍ବ ଜାଣିଛୁ ମତେ ଟିକେ କହିଲୁ
ଅ ରଜ ଦୀପାବଳି ଦୁଇ ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ତାପରେ ଆଉ କଣ ତାପରେ ଆଉ ରହିଲା ନୂଆଖାଇ ହଁ ଗଣେଶ ପୂଜା ସରି ସେତଥି ପୂଜା ଗଣେଶ ପୂଜା ପରଦିନ ବା ନୂଆଁ ଖାଇଁ
ହଁ ଗଣେଶ ପୂଜା ମ ସରସ୍ୱତ ପୂଜା ହଁ ଗଣେଶ ପଜା ସସ୍ତ ପୂଜା କରିଥିଲଥିଲେ ହଁ ହଁ ଗଣେଶ ପୂଜା ପରଦିନ ହଉଛି ନୂଆଖାଇ
ନୂଆଖାଇ ତାପରେ ଆଉ କଣ ପୂଜା ରହିଲା ଆହୁରି ବହୁତ ପ୍ରକାର ପୂଜା ପର୍ବାଣିୀ ଅଛି ସବୁ ଆଉ
ହଁ କେତେ ପୂଜା ନା ଆଉ କେତେ ପୂଜାରେ ଆମେ କେ ଭଲ ଲାଗେ ପୂଜା ପର୍ବାଣୀ ଥିଲେ କେତେ ଭଲ ଲାଗେ ନା
ହଁ
ଛୁଟି ତ ଆମର ସରିଯାଉଛି ରଜ ବି ସରିଯିବ
ହଁ
ରଜ ପରେ ପରେ ରଜ ପରେ ତା ପରେ ଆସିବ ଖୁଦୁରୁକଣୀ
ଖୁଦରୁଗୁଣ ଖୁଦରୁ ଗୁଣୀ ହବା ହଁ ସୁ ଫୁଲମାଳ ହବ
ତେ ଥିଲ ନା ଆର୍ଥ ଥିଲ ନା ତମେ
ହଁ ଥିଲୁ ବା
ଥିଲା ଆଉ କେତେ ବଡ ମଢ କେତେ ବଡ ମେଢା କରନ୍ତି
ହଁ ଭଲ କରନ୍ତି
ଭଲ କରନ୍ତି ଆଉ ପକେଇବା ପାଇଁ କୋଉଠି ଯାଆନ୍ତି ମେଢାକୁ ବିସର୍ଜନ କରନ୍ତି କୋଉଠି
ସେଇଟା ମୁଁ ଜାଣିନି ବା କିନ୍ତୁ ହୁଏ ଆର ରେମ ହଷ୍ଟେଲରେ ହେଇଥିଲା ମନେ ତମେ ନଥିଲ କି
ନା ମୁଁ ଆସିନଥିଲି ସେତେବେଳେ
ହଁ ହେଇଥିଲା କଣ ହେଇଥିଲା ନା ତମକୁ ସବୁ ତଳକୁ ଡକା ହେଇଲା କେ ଆସିନଥିଲେ ହେଲା ସବୁ କଣ କରୁଥିଲେ ନା ମ୍ୟାମ କ ଯୋଉମାନେ ନ ଆସିବେ ସେ ପଢିଗଲେ କେ ସେ ସମସ୍ତେ ଆସିବା ବା ସେମାନେ ଟିକେ ଟିକେ ଦେଖିକି ପଳେଇଲେ ଯାଇକି ଫୋନ କିଣିୁ ଦେଲେ ସେଦିନ ହେଲା ଅଧା ଛୁଆଙ୍କର ଫୋନ ସିଜ୍ ହୋଇଥିଲା ସମସ୍ତଙ୍କ ଗାଡିଆନୁ ଫୋନ ହେଇଥିଲା ପୁରା କମ ସେ କମ ପଚାଶ ତିରିଶଟା ଛୁଆଙ୍କର ଏମିତି ହେଇଥିଲା ଫୋନ୍ ସିଜ
ମାନେ ଯୋଉ ରବିବାର ଦିନ ରାତି ସନ୍ଧ୍ୟା ଟାଇମ ରେ କେହି ଯିବନି ସବୁ ସେଇଠି ବସିବ ବୋଲି କୁହା ହେଇଥିଲା
ହଁ ବସ କୁହାଯଇଥିଲା ବସିବ ଆଉ ଯଦି ନ ଆସିଲେ ପଢିବ ଚୁପଚାପ୍ ସବୁ ଚିଲଉଥିଲେ ତାପରେ ମ୍ୟା ଭାଗ୍ୟଶ୍ରୀ ମ୍ୟାାମ ଜାଣିଦେଲେ ଏ ଇଯଛି ବୋଲି ପ୍ରାଚୀନ ମା ଭାଗ୍ୟ ମାସ ସମସ୍ତଙ୍କୁ ନେଇ ପଳେଇ ଖାଲି ଯୋଉମାନଙ୍କ ସ୍ୱିଚ୍ ଅଫ୍ ଦେଖିଲେ ରଖିକି ଆଉ ନହେଲେ ସମସ୍ତଙ୍କର ଖୋଲା ଥିଲା
ଏ ମା ତ ମୁଁ ଭାବୁଛି ମୁଁ ଭାବୁଛି ଖୁଦରୁକୁଣୀ ନେଇ ଘରକୁ ଆସି
ଘରକୁ ଯ ଚାହିଁବ ତାଙ୍କୁ ଛାଡିବେ ଆଉ କଣ
ଛାଡିବେ ତ ଆମ ଆମ ପଟେ ମାନେ ଖୁଦ୍ରକୁଣି ବହୁତ ଭଲ ହୁଏ ନା ଆମର ଏପଟେ ସବୁଠି ଆମର ପ୍ରତି ସାହି ରେ ଗୋଟେ ଗୋଟେ ମେଢା ହୁଏ
ହଁ କଣ ହେଲ ଆଉ
ସେଇ ସେ ମୁଁ ଭାବୁଛି ମୁଁ ମୁଁ ଭାବୁଛି ଆସିବି ବୋଲି
ହଁ ହଁ ହଁ
ହଁ
ହଉ ତାହଲେଶୋଇିବୁ ଆଉ ହଁ ହଁ ତମେ ବି ଶୋଇପଡ ଖାଇ ପିକି ଚିକେନ୍
ହଁ ମୁଁ ବି ଯା ସେ ଶୋଇି ପିଠା ଚିକେନ ଖାଇକି ହଉ ତାହେଲେ
ରହିଲି ହଉ ହଉ